ହ୍ୟାଲୋ। ହାଲୋ।
ହ୍ୟାଲୋ ଶୁଭସନ୍ଧ୍ୟା।
ହଁ ଶୁଭସନ୍ଧ୍ୟା। ସନ୍ଧ୍ୟା ହେଇନି ମ।
ହଁ ମାନେ ହେଇଯିବ ଆଉ।
ଆଉ କଣ କରିଚ ଏଇଟା କହିଥାନ୍ତ କଣ କହିଲ ଶୁଭ
ହଁ ଶୁଭ ଅପରାହ୍ନ କହିଦେଲେ ଠିକ ହବ ଆଉ। ହୁଁ ହୁଁ।
ଆଉ ଏ ଏଇଠି ବସିଥିଲି ଆଉ ଖାଇଆ ପିଆ ସରିକି ବସ୍ ତିଲି ଆଉ ‌।
ଅହ ଖାଇଲଣି?
ହଁ ବା ଖାଇବା ପିଇବା ସରିକି ବସିଥିଲି ଆଉ ତମେ ଖାଇସାରଲଣି?
ହଁ ମୁଁ ଏବେ ସାଙ୍ଗେ ସାଙ୍ଗେ ଖାଇକି ଉଠଲି ଭଲ ଲାଗୁନଥିଲା ତ ଶୋଇପଡି଼ଥିଲି ଟିକେ।
ଏତେ ଡେରିରେ କଣ?
ନାଇଁ ଶୋଇ ପଡ଼ିଥିଲି ପରା ଦେହ ଭଲ ନଥିଲା ତ।
ଅହ ମୁଁ ବା ସେଇ ଡେରିରେ ଆମେ ରୋଷେଇ କଲୁ କାଲି ଗୋଟେ ରିସେପସନ୍ ପାର୍ଟି ଥିଲା ତ ଯାଇଥିଲୁ ଆସୁ ଆସୁ ଲେଟ୍ ହେଲା ଶୋଇ ଶୋଇକି ଉଠିଲି ଏଗାରଟାରେ। ଆଉ ଏଗାରଟାରେ ଉଠି ଗାଧେଇ ପାଧେଇ ଆଜି ମୋର ସୋମବାରେ ଖେଚେଡ଼ି ଟିଏ କରି ଖାଇଲା ଅଳୁକୁ କେତେ ଓଳ ହେଲାଣି।
ଆଚ୍ଛା ଉପାସ କରୁଚ।
ନାଇଁ ନାଇଁ ଉପାସ ନାଇଁ ଏଇ ଟିକେ ଦେହ ଭଲ ନାହିଁ ତ ସେଥିପାଇଁ ଟିକେ ସମବାର କରୁଚି ଆଉ।
ଅହ ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ହେଇଟି ବସିକି ଗପୁଚନ୍ତି ସମସ୍ତେ ଆଉ। ତମେ କଲ୍ ତ ମୁଁ ବାହାରକୁ ପଳେଇ ଆସିଥିଲି ମୁଁ ସେଇଠୁ ବସିି କଥା ହଉଥିଲି।
ଆଚ୍ଛା ଆଚ୍ଛା। ହୁଁ।
ଆଉ କଁ ଖାଇଲ?
ଖାଇଲି ଭାତ ଡାଲି ପୋଟଳ ତୋରଡ଼ା ଭଜା ଆମ୍ବ।
କି ଭଜା?
ପୋଟଳ ଆଉ ତୋରଡ଼ା।
ତୋରଡ଼ା କଁ?
ତୋରଡ଼ା ହୁଁ କୁନ୍ଦୁରି ଜାଣିଚ?
ହଁ ହଁ ହଁ ହଁ।
ସେଇଟାକୁ ତୋରଡ଼ାକୁୁ କୁହାହଉଚି ଏପଟେ।
ଓହୋ ଆଉ ଗୋଟେ ଯୋଉ ଝୁଡ଼ଙ୍ଗକୁ କହୁଚନ୍ତି ଅଲଡ଼ି ଭଜା।
ହଁ ହଁ।
ଜାଣିଚ?
ହଁ ଜାଣିଚି।
ମୁଁ ନୂଆ ଶୁଣିଲି ଏବେ କାଲି ନା ପଅରଦିନ।
ନାଁ ନାଁ ଆମର ଏପଟେ ଅଲଡି଼ ଆକା କୁହାହଉଚି।
ଅହ ସେୟା ଆଉ। ଆଉ ସେଇ ଅଲଡି଼ ବଯେ ମୁଁ ସେଇଆ କହିଲି ଅଲଡ଼ି କଣ ନାଁ ଝୁଡ଼ୁଙ୍ଗ ମୁଁ କହିଲି ଆଚ୍ଛା ଆଚ୍ଛା ଆମର ଏପଟେ ଝୁଡ଼ଙ୍ଗ କୁହନ୍ତି। ଆମର ଏ ପଟେ ପିଅର ମାନେ ପୁରା ଓଡ଼ିଆ ନାଁ।
ହଁ।
ଆଉ ଯୋଉପଟେ ଯୋଉ ଭାଷା ଆଉ।
ହଁ ସେଇଟା ଯୋଉ ପଟେ ଯେମିତି ସବୁ ଆଉ ଝବୁ କ କାଠୁ କୋଉ ନୂଆ ଜିନିଷ ଶୁଣିବା କଥା ଆଉ।
ହୁଁ ହୁଁ ଆଉ ଗୋଟେ ଆମର ଆମର ସେ ମାଇଁ ରିଆଁ ସାଇଟ୍ ରେ ବାଇଗଣକୁ କହିବେ କଣ୍ଟା ଫଳ।
ଏଁ ହେଁ ହେଁ।
ଇଉ କଣ୍ଟା ଫଳ କଇବେ ମୁଁ କଣ୍ଟା ଫଳ ମାନେ କ ମୁଁ ଭାବେ ଫାଷ୍ଟ କାଙ୍କଣ ଯୋଉ କାଙ୍କଣରେ ଯୋଉରା ରୁମ ରୁମ ବାହାରି ନଥାଏ? ମୁଁ ଭବେ ସେଇଟାକୁ ବୋଧ କହନ୍ତି କଣ୍ଟା ଫଳ ଦେଖିଲା ବଳୁକୁ କହିବେ ବାଇଗ ଏ ବାଇଗଣର ସେ ଯୋଉ ତା ଯୋଉ ଇଏଟା ନଥାଏ ନାସିଟା ସେଇଥେରେ ଟି କେ ଟିକେ ଫୋଡ଼ି ହେଇଯାଏନି କି ହାତ ଏ ସିଏ ସେଇଡ଼ାକୁ କହନ୍ତି କଣ୍ଟା ଫଳ। ମୁଁ କହିଲି ବାଇଗଣ ଗଛରେ କୋଉଠି କ ଣ୍ଟା ଥାଏ ନାଁ ସେଇ ଯୋଉ ନାସିଟାରେ ସେ ଫୋଡି଼ ହେଇଯାଏ ତ ସେଇଥିପାଇଁ ତାକୁ ମହନ୍ତି କଣ୍ଟା ଫଳ।
ହଁ ମାନେ କାଙ୍କଡ କୁ କଣ୍ଟା ଫଳ କିହିଲେ ଗୋଟେ ପ୍ରକାର ଚଳିବ ବାକି ବାଇଗଣ।
ମୁଁ ସେଆ ଭାବେ କାଙ୍କଣ ରେ ଥାଏ ନା କଣ୍ଟା କଣ୍ଟା ଟିକେ ମୁଁ ସେଆ ଭାବେ ଏ କଣ ବାଇଗଣ କହୁଛନ୍ତି।
ହଁ
ତାପରେ ଆଉ ଗୋଟେ ଛଚିନ୍ଦ୍ରା କୁ ଆଉ ଗୋଟେ ତମର ସେପଟେ କଣ କହନ୍ତି?
ମୁନିକା
ମୁନିକା ନା ଛଚିଦ୍ରା ରା କୁ ଆଉ ଗୋଟେ ଆମର ସେ ସେପଟ ସାଇଟ ରେ କଣ ଗୋଟେ କହନ୍ତି ମୋର ମନେ ପଡୁନି। ସେମିତି ତାଙ୍କୁ ପଚାରିବି କଣ ସେଇଟା ନା ଛଚିନ୍ଦ୍ରା ଏ କଣ ଗୋଟେ କହନ୍ତି ମୋର ମନେ ପଡୁନି।
କା କା ଲାଇନରେ କଣ ଆଉ।
ହୁଁ ଜହ୍ନିିକି କହିବେ ପାଣି ଫଳ।
ଆଛା ଆମର ଏପଟେ ଏମିତି କିଛି ନାହିଁ। ଆଉ ତାହେଲେ ଏ କଣ ଯେ ଭଲ ହେଇଗଲା କଣ ଯେ ସ୍ନାନ ପୂର୍ଣ୍ଣିମ ର ଶୁଭେଚ୍ଛା ଆଉ ଶୁଭକାମନା।
ତମକୁ ବି ଓଦା ହେଇଛ ନା ନାଇଁ?
ନାଇଁ ଦେହ ତ ଭଲ ଲାଗୁନି ଆଉ କିଛି କରେନି କିଛି ନାଇଁ ଇଆଡେ ଏପଟେ ଆଜି ବର୍ଷା ବି ହେଇନି।
ଆମର ଏପଟେ ହଉଥିଲା ଟିକଟେ ଘଡଘଡି ବର୍ଷା ହଉଥିଲା।
ଓ ହୋ ଆଉ ତାହେଲେ ଯାଇନ ଦର୍ଶନ କରିବାକୁ ଜଗନ୍ନାଥଙ୍କୁ?
ନା ବା ଆଉ କୋଉଠି ଗଲି।
ହଁ
ମୁଁ ତ ଇଆଡେ ବାହାଘରରେ ପଶିଛି ଆଉ।
ଆଛା ହଁ ହଁ କରିବା। ଆଉ ଆଉ ତାହେଲେ କଣ ଆଗକୁ ରଥଯାତ୍ରା ଆସିଲାଣି।
ହଁ ରଥଯାତ୍ରା ଆସିଲେ କୋଉ ପୁରୀ ଯାଇହବ ଏଇ ଭାଇଙ୍କର ତ ଆଠେ ସାଢଡେ ଖାଲି ଡିଉଟି ପଢୁଛି ସେ ପଳଉଛନ୍ତି ଆମକୁ କିଏ ନେଇକି ଯିବ?
ହ ହଁ ସେମିତିଆ କିଏ ଗୋଟେ ଥିଲେ କିଏ କିଏ ବାହାରିଲେ ତା ସହିତ ଯିବା କଥା ଥାଇ କଣ ନହେଲେ କୋଉଠେ ସମ୍ଭବ ହଉଛି।
ଭାଇ ଗୋଟେ ଏମିତି ଆ ସଏ ନେବେନି ନା କା ସାଙ୍ଗେ ଛାଡିବେନି। ହଁ ଭଲ ନିଜେ ଦେଖିବେନି ନା କାହାକୁ ଦେଖେଇ ଦେବେଇନି ନା
ହଁ ତମ ସୁରକ୍ଷା ପାଇଁ ନା
ତମେ ନଗଲେ ହେଲେ ଆମକୁ ଗଲେ ଛାଡି ଦଅନ୍ତ ଆମ ଯଉଛୁ ଆମେ ଚାରିଆଡେ ଯାଉଛୁ କେହି ନଉନାହାନ୍ତି ଜଗନ୍ନାଥ ପାଖକୁ ଗଲେ ନାଇଁ ଯିବ
ହ ହେଲା ତାଙ୍କେ ସୁରକ୍ଷା ତାଙ୍କ ତାଙ୍କେ ତାଙ୍କ ବାଟେ କରୁଛନ୍ତି ଆଉ
ହଁ
ହଉ ତମେ ଆମ ଗାଁକୁ ଆସ ମୁଁ ଆମ ଗାଁ ତମକୁ ବୁଲେଇବି
ହୁଁ ଯିବା ଆଉ କାଉଁଦିନ ଗୋଟେ ଆଉ ମୁଳରୁ ତ କୁଆଡେ ଛାଡୁନାହାନ୍ତି ବାପା ତୋର ଛଡା
ହି ହି
ସେ ବାପ ଘର ବି ସେ ଦୁନିଆ କୋଶ୍ଚିିନ ଆନ୍ସର ଦେଲେ ଆସିବ ନହେଲେ ନହିଁ
ହଁ ଏଇଟା ତ ସତ କଥା ଥରେ ଘରୁ ଗଲା ପରେ ତାପରେ ଆଉ କିଛି ସହଜରେ ସମ୍ଭବ ହଉନି
ତାଙ୍କ ଘରକୁ ଗଲା ଆଉ ତ କାଇଁ କୋ୍ଚିିନ ପଚାରୁନାହାନ୍ତି କାହିଁ ଯିବୁ କଣ ପାଇଁ ଯିବୁ
ହଁ
ତାଙ୍କ ଘର ଯିବା କଥା କୋଉ ଘର ଯିବା କଥା କହିଲା ମାନ ହଁ ଚାଲ ବେଡିଙ୍ଗ ବା ଚାଲ
ସେଇଡ଼ା
ଆମ ଘରକୁ ଆସିବା କଥା କହିଲ ନା କଣ ପାଇଁ ଯିବୁ କଣ ହଉଛି? କେ ନଗଲେ ଚଳିବନି ତୁ ଯିବା ନିହାତି ଦରକାର
ହଁ ବହୁତ ପ୍ରକାର ବାର କୋଶ୍ଚିନ୍ ଆସିବ
ହଁ ଏଇଟା ଚାରିଆଡେ ହଉଛି କି ମୋରି ସାଙ୍ଗରେ ଏକା ହଉଛି ମୁଁ ବୁଝୁଛି
ହଁ ସବୁ ଠିକ ଆଉ ତାହେଲେ ଆଜିର ମାନେ ସ୍ନାନ ପୂର୍ଣ୍ଣିମା ପାଇଁ ସ୍ପେଶାଲ କଣ ହେଇଛି?
କିଛି ହେଇ ନଥିଲା ମଁ ଖେଚେଡି ଟିକେ କରିଥିଲି ଆଉ କଣ କରିବି। ଖିଚେଡି ଶାଗ ଟିକେ ଭାଜିଥିଲି ଆଉ ଆଳୁ ଭର୍ତ୍ତା ହେଇଥିଲା ଆଉ
ହୁଁ ସେଠି ତ ବଢିଆ ଆଉ ଆଳୁ ପଡୁଚ ମାନେ ସେ ଖାଇବା ମୋର ବହୁତ ଭଲ
ହଁ ହ ହ ଆଉ
ଆପଣ ମାନ ତମ ଦେହ ଭଲ ଅଛି ହଁ ସବୁ ଭଲ।
ହଁ ତମେ ଯାଇନ ପୁରୀ?
ପୁରୀ ନା ଏବେ ତ ଯାଇନି ଆର ମାସ ଏକୋଇଶି ତାରିଖରେ ଯାଇଥିଲି ଆଉ
ଯାଇଥିଲ ଓହୋ
ହଁ ଆର ମାସ ଯାଇଥିଲି ସେ ବି ହଠାତ୍ ହଠାତ୍
ହେ ବା ଠାକୁରଙ୍କୁ ଡାକି ଡାକି ଠାକୁର ନେବେନି କେତେବେଳେ ହଠାତ ଡାକିବେ ତମେ ଆଉ ସବୁ ଯାହା ଯେମିତି ପଡିିଥିବ ଠାକୁରଙ୍କ ପାଖକୁ ପଳେଇବ ତାଙ୍କ ଲୀଳା
ଜଗାର ଡୋରି ନ ଲାଗିଲା ଯାକ କିଛି ହେବନି ତମେ ଆଉ ଯାଇନ ଏବେ
ମୁଁ ନାହିଁ ବା ମୁଁ ଏଠି ତିନି ବର୍ଷ ହେଲା ଯାଇନି ଏବେ ନୁହଁ
ଓହୋ
ଆଗରୁ ଟିକେ ଭାଇ ନଉଥିଲେ ବର୍ଷକୁ ଥରେ ଯାହାବି ହେଲେ ଆମେ ଜାନୁଆରୀ କି ଫେବୃଆରୀ ମାସରେ ଯାହା ହଉ ଏବେ ଟୋଟାଲି ଟିକେ ଯାଇପାରୁନ
ହଁ ସେଇଟା କଣ କେତେ ଭାବ ଭାବିକି ଆମ ଘର ଲୋକ ବୋଲି କେତେ ଭାବି ଭାବି କି ରହିଛନ୍ତି। ବାକି ଆମେ ଗାଡି ମାନେ ବାହାରୁଛୁ ଗାଡି କ୍ୟାନସଲ ହେଇଯାଉଛି କୋଉଦିନ କୋଉ ପ୍ରକାର ଅ ସିଚୁଏସନ ହେଇଯାଉଛି। ବାକି ମୁଁ ହଷ୍ଟେଲ ରେ ଥିଲି ତ ସାଙ୍ଗସାଥି ସହିତ ମାନେ ସଡନ ରାତିରେ ଥା ହେଲୁ ତିନଟରେ ବାହାରିକି ପଳେଇଲୁ।
ହଁ ସି ସେମିତି ଯାଇ ହବ ଆଉ ଫ୍ୟାମିଲି ସହିତ ଗଲେ ସିଏ ପୁରା ମାନେ ବସିକି ପ୍ଲାନିଂ କରିକି ଯିବାକୁ ପଡିବ
ହଁ ଏଇଟା ତ ସତ କଥା ମାନେ ଫ୍ୟାମିଲି ଦେଖ ଚାରି ଜଣ କି ପାଞ୍ଚ ଜଣ ଯାଉଛ ବୋଲି ଚାରି ଜଣ ମାନେ ଚାରି ପ୍ରକାର କଥା ଚାରି ପ୍ରକାର ମନ ତ ତାଙ୍କୁ ଦେଖିକି ନା ଯାହାବି କିଛି କରିବାକୁ ପଡିବ
ହଁ ସେଇଆ ତ
ହୁଁ ଆଉ ଏବେ ସେପଟେ କେମିତି ପାଗ ଅଛି।
ହଉ କଣ ଖବର କୁହ ତମର?
କିଛି ନାହିଁ ବାସ୍ ବସିବା କଥା।
ତମ ଆଡେ ତାଲେ ଆଜି। ବର୍ଷା ଫର୍ଶା ହେଇନି, ମୁଁ କହିଲି ତମ ଆଡେ ଆଜି ତାହେଲେ ବର୍ଷା ଫର୍ଷା ହେଇନି।
ନା ନା ବିଲକୁଲ ବର୍ଷା ହେଇନି, ଖରା ତ ହଉଥିଲା ଏବେ ଟିକେ ପାଗ ଠିକ୍ ଠାକ୍ ଅଛି।
ହୁଁ ହୁଁ।
ଏମିତି ଆଉ।
ହଁ ଆଚ୍ଛା ହଉ।
ଆଉ କଣ ରୋଷେଇ ରାତିରେ କଣ କରିବେ?
ରାତିରେ କଣ କରିବି ସେଇ ତ ରୋଷେଇ ଗରମରେ କଲା ବେଳକୁ ଭାରି ମାନେ ଏତେ ଚିଡା ଲାଗୁଚି। ସେ ଗ୍ୟାସ ପାଖକୁ ଗଲାବେଳକୁ ଭଗବାନ ସବୁ କଲେ ଏଇ ଖାଇବା ଟା ବନ୍ଦ କରିଦେଇଥିଲେ ଭଲ ହେଇଥାନ୍ତା। ମାନେ ରୋଷେଇ କରିବାଟା ଖାଇବା ଟା ତ ନ ଖାଇଲେ ତ ମଣିଷ ବ ଞ୍ଚିବନି। ରୋଷେଇ କରିବାଟା ବନ୍ଦ କରିଦେଇଥିଲେ ଭଲ ହେଇଥାନ୍ତା।
ହଁ ସେଇଟା ମୁଁ କୁହନି, ମାନେ ଖାଇବା ଯଦି ବନ୍ଦ ହେଇଯିବ ଆମେ ବି ବନ୍ଦ ହେଇଯିବା।
ନା ନାଇଁ ଖାଇବା ନୁହଁ ଖାଇବା ଟା ଚାଲିଥାନ୍ତା। ମାନେ ରୋଷେଇ କରିବାଟା ବନ୍ଦ ହେଇଯାଇଥାନ୍ତା। ମାନେ ଏମିତି କଣ କହିଲ ମାନେ ଗୋଟେ ସିଷ୍ଟମ ଥାନ୍ତା। ଏମିତି ଫଳମୂଳ ସବୁବେଳେ ଖାଇକି ବଞ୍ଚିଥାନ୍ତେ। ଗଛରୁ ତୋଳିଲ ଖାଇଲ ସଇଲା।
ହଁ ତାହେଲେ ତ ଆହୁରି ବଢିଆ ହେଇଥାନ୍ତା। ଯଦି ରୋଷେଇ ଜିନିଷ ହେଲେ ବି ଯଦି ଗ ଛରେ ଫଳିଥାନ୍ତା ତାହେଲେ ତ ଆହୁରି ବଢିଆ ହେଇଥାନ୍ତା। କେତେ ଦିନ ମିଠା ଖାଇ ଖାଇ ରହିଥାନ୍ତେ।
ଅ ସେଇଆ।
ହୋଉ ଦେଖିବା କହିବା ଉ ପର ସରକାରକୁ ଜଣେଇବାକୁ ପଡିବ ଆମ ଅନୁରୋଧ। ତାପରେ ଦେଖିବା କଣ ହୋଉ
ହଁ ଏ ମୋହନ ମାଝି କି ଜଣେଇଲେ ହବ।
ନାଇଁ ମୋହନ ମାଝି କରିପାରିବନି। ଭଗବାନ ସରକାରଙ୍କୁ କହିବାକୁ ପଡିବ।
ମୋହନ ମାଝି କାଳେ ମାନେ ହୋମ ଡେଲିଭରି କରିଦେବେ ତାଙ୍କ ଉପର ଇଏରେ ରୋଷେଇବାସ କରିକି। ସମସ୍ତଙ୍କ ଘରକୁ ହୋମ ଡେଲିଭରି ଯେମିତି ପାଞ୍ଚ ଟଙ୍କିଆ ଭାତ ଡାଲମା କରୁଚନ୍ତି।
ହଁ।
ସେମିତି ଘରେ ଘରେ ପାର୍ସଲ ଦେଇ
ହୁଁ କହିବେ ଯାହା ହୋଉଚି ହୋଉ ଶେଷରେ ଆସିଲେ ଆସିଲେ ଏମିତି ଗୋ ମାନେ ଅନୁରୋଧ ଆସିଲା।
ହଁ ସେଟା ଆମରି ଭଳିଆ ମେଣ୍ଟାଲ ସବୁ ଯିବେ କରିବା ପାଇଁ।
ହଁ ସତକଥା।
ଆଉ ଆଉ ତାହେଲେ କଣ କୁହ?
ନାମ ଆଉ ତମେ ଯାଅ କଣ କର। ମୁଁ ସନ୍ଧ୍ୟା ବେଳକୁ ତମକୁ କରୁଚି କଲ ଆଉ।
ହଁ ହୋଉ ଠିକ ଅଛି ହୋଉ ରଖୁଚି।
ହଁ ହଁ।